ହାଲୋ।
ହଁ ଆପଣ ଫ୍ରି ଅଛନ୍ତି?
ହଁ ମୁଁ ଫ୍ରି ଅଛି। ଆପଣ କଣ କରୁଚନ୍ତି?
ମୁଁ ଏଇ ଏବେ ଖାଇକି ଆସିଲି ଆପଣ ଖାଇସାରିଲେଣି?
ହଁ ମୁଁ ଏବେ ଜଷ୍ଟ ଖାଇକି ଆସିଲି।
ତ ଆପଣ କଣ ଖାଇଲେ?
ମୋର ଆଜି ଖାଇବାର ଥିଲା ଆଜି ଭାତ ଏବଂ ମଟନ୍ ଆପଣଙ୍କର କଣ ହେଇଥିଲା?
ମୋର ତ ଆଜି ପିଠା ଆଉ ଆଳୁଦମ୍ ହେଇଥିଲା। ଆଉ ଆପଣଙ୍କ ପାଗ ସେମିତି କେପରି ଦେଇଚି?
ପାଗ ତ ଆଜି କଣ କହିବି ବାବୁ ଆଜି ବର୍ଷା ଆଜି ଭୟଙ୍କର ଭାବେ ସୃଷ୍ଟି ହୋଇଥିଲା।
ହଁ ଆମ ଏଠିବି ବୋହୁତ ଭୟଙ୍କର ଭାବେ ବର୍ଷା ସୃଷ୍ଟି ହେଇଚି ଏବଂ ବୋହୁତ ଜୋରେ ବର୍ଷା ହୋଉଚି ଏବଂ ଏବେ ବି ବର୍ଷା କହିବାକୁ ଗଲେ ହଉଚି ଟିକେ ଟିକେ ବର୍ଷା ହଉଛି। ଯାହାହଉ ବହୁତୁ ଦିନ ହେଲା ଖରାପ ହଉଥିଲା। ଏବେ ଟିକେ ବର୍ଷା ହେଲା ମାନେ ଥଣ୍ଡା ଲାଗୁଛି ଏବେ ଟିକେ।
ମୁଁ ତ ନ୍ୟୁଜ ଦେଖୁଥିଲି ସେଥିରେ କହୁଛି କି ପାଣିପାଗ ବିଭାଗ ବହୁତୁ ମାନେ ଖ ଖରାପ ପରିସ୍ଥିତିରେ ଅଛି ଏବେ।
ହଁ ପା ଯାହା ହଉ କିନ୍ତୁ ଏତେ ଜୋରରେ ଖରା ହଉଥିଲା ଏବେ ଟିକେ ବର୍ଷା ହେଇଛି ବୋଲି ଥଣ୍ଡା ଲାଗୁଛି। ତ କିଛି ଦିନି ବର୍ଷା ହେଲେ ଆଉ ଆଗକୁ ରଥଯାତ୍ରା ବି ଆସୁଚି ତ ବର୍ଷା ହେଲେ ଭଲ କଥା ବି।
ଆଉ ରଥଯାତ୍ରା ରୁ ମନେ ପଡିଲା ଆପଣ ଯାଉଛନ୍ତି ରଥଯାତ୍ରା କୁ ଆଉ?
ମୁଁ ସେଥିପାଇଁ ଆପଣଙ୍କୁ କଲ୍ କରିଛି କି ମୁଁ ବହୁତୁ ବର୍ଷ ହେଲାଣି ରଥଯାତ୍ରା ଯାଇନଥିଲି। ଆଉ ଶେଷ ଯେଉଁ ମୁଁ ଯାଇଥିଲି ରଥଯାତ୍ରା ମୋ ଦର୍ଶନ ବି କରିବାକୁ ମିଳିନଥିଲା। ତ ଏଥର ଭାବୁଚି କି ଆମେ ସମସ୍ତେ ମିଶି ରଥଯାତ୍ରା କଲେ ଭଲ ହୁଅନ୍ତାନି?
ହଁ ବେଶ ଭଲ ହୁଅନ୍ତା ଆପଣ କଣ କୁହନ୍ତୁ କୋଉ ଦିନ ଯିବା?
ହଁ ମୁଁ ସେଇ ଏବେ ୟୁବରାଜକୁ ଫୋନ୍ କରିଥିଲି ୟୁବରାଜ ବି କହୁଥିଲା ରାଥଯାତ୍ରା ଯିବା ପାଇଁ। ତ ମୁଁ ସିଏ କହିଲା କି ତୁମେ ପ୍ରୀତମ ଠୁ ବୁଝିକି କୁଅ। ତ ଆପଣ ଫ୍ରି ଥିଲେ ବୋଲି ମୁଁ ଆପଣଙ୍କୁ କଲ୍ କରିପଚାରିଲି ଯେ ଆମେ ଏବେ ରଥଯାତ୍ରା ଯିବା ପାଇଁ ଭାବୁଚୁ। ଆଉ ୟୁବରାଜ ତ ସେଠି ଚିହ୍ନା ବି ଅଛି।
ଆଚ୍ଛା ତେବେ ମୁଁ ତେବେ ମୋର ଗାଡ଼ି ଆଉ ହୋଟେଲ ମୁଁ ବୁଝାବୁଝି କରିଦେଉଛି। ଏବଂ ୟୁବରାଜ ବାବୁଙ୍କ ସହିତ ମଧ୍ୟ କଥା ହେଇଯିବା। ଦେନେ ଆମେ ଯିବା।
ହଁ ଭଲ ହୁଅନ୍ତା କାହିଁକି ନା ବହୁତୁ ଦିନି ହେଲାଣି ଆମେ କୁଆଡ଼େ ବୁଲିବାକୁ ଯାଇନାହାନ୍ତି। ତ ରଥଯାତ୍ରାରେ ଗଲେ ଭଗବାନଙ୍କ ଦର୍ଶନ ବି ହେଇଯିବ।
ହଁ ଆପଣ ତ ଠିକି କହିଲେ ତ ରଥଯାତ୍ରା ଯାଇ ତିନି ଚାରି ଦିନ ଟିକେ ବୁଲାବୁଲି କରି ପରିବାର ସହିତ ନା କଣ କହୁଛନ୍ତି?
ହଁ ମୁଁ ତ ଏବେ ଶେଷଥର ମହେନ୍ଦ୍ରଵି ଯାଇଥିଲି ସେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଆମକୁ ତ ବହୁତୁ ଅସୁବିଧା ହେଇଥିଲା କିନ୍ତୁ ଭଲରେ ଭଲରେ ଦର୍ଶନ ବି ହେଇଯାଇଥିଲା ଆପଣ ଏବେ କୁଆଡ଼େ ଯାଇଥିଲେ ବୁଲିବାକୁ?
ମହେନ୍ଦ୍ରଗିରି ତ ମୁଁ ଯାଇନି କିନ୍ତୁ ମୁଁ ଥରେ ବ୍ରହ୍ମପୁର ଯାଇଥିଲି ବ୍ରହ୍ମପୁର ଯାଇକି ତାଙ୍କ ଜଳଖିଆ ଫେମସ ମୁଁ ଶୁଣିଥିଲି ତ ସେଠି ଯାଇ ମୁଁ ଖାଇ ଇଏ କରିକି ଆସିଥିଲି ଏବଂ ଘରକୁ ଆସିଲା ବେଳେ ଆଚାର ମଧ୍ୟ ଆଣିଥିଲି ଆପଣଙ୍କୁ ପଠେଇବି?
ହଁ ହଁ ନିଶ୍ଚିତ ନିଶ୍ଚିତ ଆଉ ଆପଣ କେମିତି ମହେ ବ୍ରହ୍ମପୁର ଯାଇଥିଲେ କହିପାରିବେ? କାହିଁକିନା ମୁଁ ବି ଭାବଥିଲି ବରମପୁର ଯିବା ପାଇଁ।
ବରମପୁର ମୁଁ ଯାଇଥିଲି ମୋ ସାଙ୍ଗ ଓମପ୍ରକାଶ ଜଣେ ଅଛି ତାଙ୍କ ସହ ଯାଇଥିଲି ତାଙ୍କ ପତ୍ନୀ ତାଙ୍କୁ ଡ଼ ଡକାଇଥିଲେ ନିମନ୍ତ୍ରଣ ଦେଇଥିଲେ ତ ତାଙ୍କ ସହ ଭେଟ କରିବା ପାଇଁ।
ଓହୋ ତାହେଲେ ଆପଣ ତ ବହୁତୁ ଭଲ ଯାଇଥିବେ ଆଉ ଭଲ କଥା ବି ମତେ ବି ସାଙ୍ଗ ମିଳୁନାହାଁନ୍ତି ବୋଲି ମୁଁ ଯାଇପାରୁନି କେବେ ସାଙ୍ଗ ଫାଙ୍ଗ ହେଇକି ଦେଖାହେଲେ ଯି ବାସ୍ ନିଶ୍ଚିତ ଯିବା।
ଠିକି ଅଛି ମୁଁ ଓମ୍ ପ୍ରକାଶ ବାବୁଙ୍କ ସହ କଥା ହୁଏ ଏବଂ ବିମଳ ବାବୁ ମଧ୍ୟ ମଧ୍ୟ ଫିଇ ମୁଁ ଶୁଣୁଥିଲି ତାଙ୍କୁ ମଧ୍ୟ କଲ୍ କରିଦବା।
ଠିକ୍ ଅଛି ଆଉ ଆପଣଙ୍କର ତ ଏବେ ବୋର୍ଡ଼ ପରୀକ୍ଷା ସରିବାକୁ ଆସିଲାଣି ରେଜଲ୍ଟ ବି ବାହା ଯାଇଥିବ ତ ଆପଣ ଆଗକୁ କଣ କରିବେ ବୋଲି ଭାବିଚନ୍ତି?
ବୋର୍ଡ ପରୀକ୍ଷା ତ ମୋର ସରିଗଲାଣି ମୋର ମାତ୍ର ସ ସତୁରି ପରସେଣ୍ଟ ରହିଲା ବହୁତୁ ମନ ଦୁଃଖ ହେଲା। ଆପଣଙ୍କର କେତେ ରହିଲା?
ମୋର ତ ସିକ୍ସଟି ସିକ୍ସ ପରସେଣ୍ଟ ରହିଲା। ଆଉ କଣ କରିପାରିବା। ଖରାପ ତ ହେଇଚି କଣ ହିଁ କରିପାରିବା।
ଆଚ୍ଛା ଚଳିବ କିଛି କଥା ନାଇଁ ଭଗବାନଙ୍କ ଦ୍ୱାରା ଯା ହଉ ଆମେ ତା ପାସ୍ କରିଗଲେ ଏବଂ ଆପଣଙ୍କର ଭବିଷ୍ୟତରେ କଣ କରିବେ ବୋଲି ଭାବିଚନ୍ତି?
ମୁଁ ତ ଭାବୁଚି କି କମ୍ପ୍ୟୁଟର ଇଞ୍ଜିନିୟରିଂ କରିବି ବୋଲି। କାହିଁକିନା ଏବେ ସେଇଟା ହିଁ ବହୁତୁ ଭଲ ଚାଲିଛି ଆଉ ଭବିଷ୍ୟତରେ ବି ସେଟା ହୁତ ବହୁତ ଆଗକୁ ଯିବ ବୋଲି କୁହାହଉଛି। ଆଉ ଏବେ ଯୋଉ ମଝିରେ ଭାରତ ବନ୍ଦ ହେଇଯାଇଥିଲା। ଭାରତବନ୍ଦ ସମୟରେ ସବୁ ଚାକିରି ବନ୍ଦ ହେଇଥିଲା କିନ୍ତୁ କମ୍ପ୍ୟୁଟର ସାଇନ୍ସ ଚାକିରି ଚାଲୁଥିଲା। ତ ମୁଁ ଭାବୁଛି କିଛି କମ୍ପ୍ୟୁଟର ସାଇନ୍ସ ଚାକିରି କରିବି ଆଉ ଆପଣ କଣ କରିବେ ଗୋଟେ ଭାବିଛନ୍ତି?
ହଁ ମୁଁ ଆପଣଙ୍କର ଶୁଣିଲି କମ୍ପ୍ୟୁଟର ସାଇନ୍ସ ତ ବହୁତ ହିଁ ଭଲ ଥିଲା ମ ଆ ମୋ କ ଥା କହିବାକୁ ଗଲେ ମୁଁ ଭାବୁଛି କି ହୋଟେଲ ମ୍ୟାନେଜମେଣ୍ଟ କରିବି ବୋଲି? କାରଣ ସେଥିରେ ତୁର୍ସ ଆଣ୍ଡ ଟର୍ଜୀମ ମାନେ ବହୁତ ଭଲ ଥାଏ ଏବଂ ମୋର ବୁଲିବାକୁ ମଧ୍ୟ ଇଛା। ତ ମୁଁ ଭାବୁଛି କି ସେଇଥିରେ ଗଲେ ମୋର କଲ୍ ମାନେ ମାନେ ବେଶୀ ଭଲ ହବ।
ହଁ ହୋଟେଲ୍ ମ୍ୟାନେଜମେଣ୍ଟ କହିବାକୁ ଗଲେ ଦୁଇହଜାର ଛବିଶ ମସିହାରେ ବହୁତ ହି ଅଧିକ ଗ୍ରୋ କରିବାକୁ ଲାଗିଛି। ଆଉ ବହୁତ ଭଲ ଚାକିରି ବି ହୋଇଥାଏ କାହିଁକିନା ଏ ବିଷୟ ଅଧିକ ଲୋକ ଜାଣିନାହାନ୍ତି ଆଉ ଯୋଉମାନେ ଜାଣିଛନ୍ତି ସେମାନେ ଜାଣିଛନ୍ତି କେତେ ଭଲ ବୋଲି। ତ ଆପଣ ଯଦି କରିବା ପାଇଁ ଚାହୁଁଛନ୍ତି ବହୁତ ଭଲ କଥା କହିବାକୁ ଗଲେ ଆଉ ଆପଣ କିଛି ପରୀକ୍ଷା ଦେଇଛନ୍ତି ଏଥିପାଇଁ?
ହଁ ମୁଁ ପରୀକ୍ଷା ଦେଇଥିଲି ଏନ୍ସି ଏଚଏମ୍ ସିଟି ଜେଇ ଗୋଟେ ଏକ୍ଜାମ ଗୋଟେ ଥୋ ହୁଏ ଯଉଟାକି କରେ। ତ ସେଇ ଏ ଏକ୍ଜାମ ମୁଁ ଦେଇଥିଲି।
ଓହୋ ଆଚ୍ଛା ତ ଆପଣଙ୍କ କେମିତି କଣ ହେଲା ଏକ୍ଜାମ୍ ଆପଣ କୋଉଠି କିଛି ହେଲା? ଆପଣଙ୍କର ଚୁହ୍ନତି କିଛି ହେଲା?
ପରୀକ୍ଷା ରେ ତ ମୁଁ ଉତ୍ତୀର୍ଣ୍ଣ କରିଛି ମୋର ର୍ୟାଙ୍କ ମଧ୍ୟ ବହୁତ ଭଲ ଆସିଛି। ମୁଁ ଆପଣଙ୍କୁ ନିଶ୍ଚୟ ହ୍ୱାଟ୍ସଆପରେ ପଠାଇବି ତାକୁ ଆପଣ ଦେଖିବେ।
ଠିକ୍ ଅଛି ଠିକ୍ ଅଛି ନିଶ୍ଚିତ ମୁଁ ଦେଖିବା ପାଇଁ ଚାହିଁବି ମୁଁ ତ ଏବେ ମୋ ଏବେ ଗୋଟେ ପରୀକ୍ଷା ଅଛି କହିବାକୁ ଗଲେ ଛଅ ତାରିଖ ତ ଆପଣ ଯଦି ମୋ ସହିତ ଟିକେ ଆସିବେ ତ ମୋତେ ଟିକେ ଭଲ ହୁଅନ୍ତା।
ହଁ କିଛି କଥା ନାହିଁ ଆପଣ ଯଦି କହିବେ ମୁଁ ମୋ ଗାଡ଼ି ଟିକୁ ନେଇ ଆପଣଙ୍କୁ ନେଇ ପରୀକ୍ଷା ସେଣ୍ଟର ରେ ଛାଡ଼ି ତା ସେଠି ଅପେକ୍ଷା କରିବି ଏବଂ ପରୀକ୍ଷା ଦେଇ ଆପଣ ବହୁତ ଭଲ ପରୀକ୍ଷା ବି ଦିଅନ୍ତୁ ଜଗନ୍ନାଥଙ୍କ ପାଖରେ ସେତିକି କୃପା ହଉ ଆପଣଙ୍କର ସେତିକି ପ୍ରାର୍ଥନା କରିବି।
ହଁ ମୁଁ ବି ଚାହୁଁଛି କାହିଁକି ନା ଏଇଟା ମୋର କହିବାକୁ ଗଲେ ଶେଷ ପରୀକ୍ଷା ଏଇଟା ଯଦି ମୋ ହେଇଗଲା ତ ମୋର ସେଇ ଇନଷ୍ଟିଟ୍ୟୁଟରେ ମୋର ହେଇଯିବ କମ୍ପ୍ୟୁଟର ସାଇନ୍ସ ପାଇଁ। ଆଉ ମୋର ବାରଟା ପଇଁଚାଳିଶରେ ଅଛି ପରୀକ୍ଷା। ତ ଆମେ ଏଗାରଟାରେ ଛଅ ତାରିଖ ଦିନ ମୁଁ ଆପଣଙ୍କୁ କଲ୍ କରିବି ଆପଣ ଏଗାରଟାରେ ଆସିଲେ ଆମକୁ ଟିକେ ଭଲ ହୁଅନ୍ତା।
ଆଚ୍ଛା ଆପଣଙ୍କ ଏକ୍ଜାମ ସେଣ୍ଟର ଟି କଉଠି ପଡ଼ିଛି ଏଥରକ?
ମୋ ଏକ୍ଜାମ ସେଣ୍ଟର କିଟ୍ ଭୁବନେଶ୍ୱରରେ ହିଁ ପଡ଼ିଛି।
ଓ କିଟ୍ ତ ବହୁତ ଭଲ କଲେଜ ମୁଁ ଦେଖୁଥିଲି ଗୁଗଲ ରେ ବହୁତ ଭଲ ରିଭ୍ୟୁ ଥିଲା ଆଉ କେ ତେ କଣ ରହୁଛି ତାର ଫ୍ରୀଷ୍ଟ୍ରକଚର?
ହଁ ତାର ପ୍ର ପଇସା ତ ବହୁତ ସେ ମାନେ ଅଧିକ ନଉଛନ୍ତି ପାଖାପାଖି ସତର ଲକ୍ଷ ପାଖାପାଖି ନେଇଯାଉଛନ୍ତି ପରୀ ଇଏ ପାଇଁ ଆଉ ପରୀକ୍ଷା ପାଇଁ କିନ୍ତୁ କୌଣସି ପଇସା ସେମାନେ ନଉନାହାନ୍ତି ପରୀକ୍ଷାରେ ଯୋଉମାନେ ଉତ୍ତୀଣ୍ଣହୁଏ ତାଙ୍କ ପାଇଁ ସ୍କଲାରସିପ୍ ବି ଅଛି ବହୁତ କମ୍ ପଇସାରେ ବି କହିଆକୁ ଗଲେ ହେଇଯାଉଛି ତ ସେଥିପାଇଁ ମୁଁ ପକେଇଛିି ଦେଖାଯାଉ ଭଗବାନ କ ଯଦି ମୋର ହେଇଯାଆନ୍ତା ତ ମୁଁ ଭଲ ହୁଅନ୍ତା। ତ ମୁଁ ଶେଷ ଯାଏ ପରୀକ୍ଷା ଦବା ପରେ ତ ମୁଁ ପରୀକ୍ଷା ଦେବା ପରେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଚାହୁଁଛି ତ ମୁଁ ସେଥି ପାଇଁ ଭାବୁଚି ପୁରୀ ଯିବା ପାଇଁଁ ତା ଆ ପୁରୀ ଗଲେ ଭଲ ହୁଅନ୍ତା।
ରଥଯାତ୍ରା ରେ ତ ଅବଶ୍ୟ ଯିବା ମୁଁ ମୋ ସାଙ୍ଗ ମାନଙ୍କୁ ଜଣେଇଦେବି ଏ ବିଷୟରେ ଏ ତେବେ ଆମେ ଯିବା। କିନ୍ତୁ ଆଉ ଗୋଟେ କଥା ଆପଣ ଯୋଉ କିଟ୍ କଲେଜରେ ଯୋଉ ପାଠ ପଢ଼ିବେ ଆପଣ ପୁଣି ଯିବା ଆସିଆ ଆପଣ କେମିତି କଣ କରିବେ?
ମୁଁ ଭାବୁଛି କୌଣସି ଯାନ ନେଇକି ଯିବି ନହେଲେ ଲୋକାଲ୍ ବସ୍ ବେବହାର କରିବି ବୋଲି ଭାବୁଛି?
ନିଜର କୌଣସି ଯାନ ହିଁ ଆଣ ଆଣନ୍ତୁ ତାହା ହିଁ ମଧ୍ୟ ମାନେ ଆପଣଙ୍କ ପାଇଁ ସୁବିଧା ଜନକ ରହିବ କାରଣ ଦ ମାନେ ଦୈନନ୍ଦିନ ଜୀବନରେ ଆପଣ ଯଦି ବସ୍ ରେ ଯିବା ଆସିବା କରିବେ ତେବେ ଆପଣଙ୍କର ବହୁତ ଖର୍ଚ୍ଚ ଉଠିବ।
ମୁଁ ବି ଭାବୁଛି ସେଆ କିନ୍ତୁ ଏବେ ସ୍କିଟରେ ଆଡ଼ମିସନ୍ କଲା ପରେ ପୁଣି ଗୋଟେ ନୂଆ ଯାନ କିଣିଲେ ବହୁତ ପଇସା ଖର୍ଚ୍ଚ ହେଇଯିବ କିନ୍ତୁ ଏବେ ଯୋଉ ମୋ ପାଖେ ଯାନ ଅଛି ସେ ବହୁତ ପେଟ୍ରୋଲ ପିଇ ଦଉଛି। ଯଦି ନୂଆ ଯାନ ବି ମୁଁ ଆଣିଲି ଯଦି ପେଟ୍ରୋଲ ବାଲା ଆଣିଲି ତ ସେମାନେ ବି ପେଟ୍ରୋଲରେ ବହୁତ ପଇସା ସେଇଡେ ପଳେଇିବ। ମୁଁ ଭାବିନି କିଛି ଭାବିଲି କି ଦେଖିବି କାହିଁକିନା ମୋର ଏଥରକ ଗୋଟେ ଲ୍ୟାପଟପ୍ ବି କିଣା ହବ କାହିଁକିନା ଯେହେତୁ କମ୍ପୁଟର ସାଇନ୍ସ ପାଇଁ କମ୍ପ୍ୟୁଟର ତ ଦରକାର ନା ତ ସେଥିପାଇଁ ଭାବୁଛି କଣ କରିବା ଆଉ।
ତୁ କ ଆମର ତେଲ କଥାରୁ ମନେ ପଡିଲା ମୋଦି ବାବୁ କଣ କହିଛନ୍ତି କି ଏଥର ତେଲ ରେଟ୍ ବଢିବ ବୋଲି?
ହଁ ଏବେ ତ ତେଲ ରେଟ୍ କହିବାକୁ ଗଲେ ଆଗରୁ ଶହେ ଟଙ୍କା ଥିଲା ଆସିକି ଶହେ ଆଠ ଟଙ୍କା ହେଇଗଲାଣି। ତ ସେ ତ ଦେଖାଯିବ କଣ କହୁଚି
ଆଚ୍ଛା ତେଲ ରେଟ୍ ତ ବହୁତ ବଢିଲାଣି କଣ କରୁଛନ୍ତି? ମୋ ମତରେ ତ ଆପଣ ଇଲେକ୍ଟ୍ରିକ ଯାନ କିଣିଦେଲେ ବହୁତ ଭଲ ରହିବ ଆପଣ ପାଇଁ।
ହଁ ମୁଁ ବି ଭାବୁଛି ଗୋଟେ ଇଲେକ୍ଟ୍ରି ଯାନ କିଣିବି ବୋଲି କିନ୍ତୁ ବଷା ପାଗ ପାଇଁ ମୋତେ ଟିକେ ଡର ବି ଲାଗୁଛି କାହିଁକିନା ଇଲେ ତକୁ ଟିକେ ଖରାପ ମଧ୍ୟ ହେଇଯାଉଛି ଜଲ୍ଦି ତ ମୁଁ ଭାବିନି କିଛି ଭାବିକି କରିବି କି
ଆରେ ନାଇଁ ଖରାପ ନାହିଁ ମୁଁ ଗୋଟେ ଇଲେକ୍ଟ୍ରିକ ଯାନ ଦେଖିଛି ଯଦି ଆପଣ କହିବେ ମୁଁ ଆପଣଙ୍କୁ ସଜେଷ୍ଟ କରିବି କାରଣ ବହୁତ ବଢିଆ ଗାଡି ମୁଁ ବି ମଧ୍ୟ ଦି ବର୍ଷ ହେଲା ଚଲେଇଲାଣି ଯଦି ଆପଣ କହିବେ ମୁଁ ଆପଣଙ୍କ ପାଇଁ ସେଇଟା ଆଣି ପାରିବି।
ହଁ ଠିକ୍ ଅଛି ଆପଣ ଯଦି ମୋତେ ପଠେଇଦେବେ ପରେ ନମ୍ବରରେ କଲ୍ କରି କହିଦେବେ ତାହେଲେ ମୁଁ ଆପଣଙ୍କ ସହିତ ସେ ବିଷୟରେ କଥା ହେଇଯିବି। ତ ଠିକ୍ ଅଛି ଆପଣ ଯଦି ୟୁସ୍ ଭାଇଙ୍କ ସହିତ କଥା ହୁଅନ୍ତୁ। ଆମେ ପୁରୀ ପାଇଁ ଟିକେ ଭାବିବା କଣ କରିବା କେମିତି ଯିବା ଆଉ।
ହଁ ଠିକ୍ ଅଛି ଅବଶ୍ୟ ଆମେ ତ ଯିବା ନିଶ୍ଚୟ ମୁଁ ଏବେ ୟୁବରାଜ ଭ୍ରାତାଙ୍କୁ କଲ୍ କରୁଛି ଏବଂ ଆଉ ଯଦି ଆମର ସାଙ୍ଗ ବିମଲ ତାଙ୍କ ସହିତ ମଧ୍ୟ କଥା ହେଇଯିବା ଯଦି ସେମାନେ ମଧ୍ୟ ରାଜି ହୁଅନ୍ତି ତେବେ ଆମେ ବହୁତ ଜଲଦି ବାହାରିବା।
ବିମଲ କଥା ମୁଁ କହିପାରିବିନି କାହିଁ ବିମଲତ ମାମୁ ତାକୁ ଅଟକ ଦେଇ ପାରନ୍ତି କାରଣ ସେଏବେ ବାଟ ମାନଙ୍କ ଏକଜାମ ଆସୁଚିନା ତ ପଢୁଛନ୍ତି।
ହଁ ହଁ ମୁଁ ଶୁଣୁଥିଲି ତାଙ୍କ ମାମୁଁ ଟିକେ ଷ୍ଟ୍ରିକ୍ଟ ବୋଲି ଆଚ୍ଛା ହଁ ସେ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ।
ସେଇଆ ଆଉ ଆ ତ ର ଯିବେ ବ୍ରହ୍ମପୁର ଯିବି ଆପଣ ଯଦି କହିବେ ଓମ ପ୍ରକାଶ କୁ କହିକି ଯିବି।
ନାଇଁ ସେ ବ୍ରହ୍ମପୁର ଥରେ ମାନେ ଯାଇକି ଥରେ ମାନେ ବହୁତ କିଛି କ୍ରିଟିକାଲ କେସ୍ ତ ହେଇଥିଲା। ତ ଆପଣଙ୍କୁ ମୁଁ ପଛରେ କେବେ ଜଣେଇବି ଠିକ୍ ଅଛି।
ଠିକ୍ ଅଛି କିଛି ଅସୁବିଧା ନାହିଁ କହିବାକୁ ଗଲେ ହଉ ଠିକ୍ ଅଛି। ଆପଣ ତ ଏବେ ହୋଟେଲ୍ ମ୍ୟାନେଜମେଣ୍ଟ କରିବେ ମୋର ତ ଏକଜାମ ଅଛି ତ ଆପଣ ଆସିବେ ମୋତେ କଲ୍ କରିବେ ଆମେ ସାଙ୍ଗ ହୋଇକି ଯିବା।
ଠିକ୍ ଅଛି ଠିକ୍ ଅଛି ନିଶ୍ଚିିତ ଭାବରେ।
ହଁ ହଁ ଠିକ୍ ଅଛି ଆପଣଙ୍କ ଦେହ ପାଗ ଭଲ ଅଛି ଟି?
ହଁ ଦେହ ଫେହ ନିଶ୍ଚିନ୍ତ ବହୁତ ଭାବରେ ବହୁତ ଭଲ ଅଛି ଜଗନ୍ନାଥଙ୍କ କୃପାରୁ। ଆଉ ଆପଣଙ୍କର ପରିବାରେ କଣ କଣ ସବୁ ଚାଲିଛି ମାନେ ସବୁ ଠିକଠକ୍ ଅଛନ୍ତି ତ ସବୁ?
ହଁ ହଁ ଭଗବାନଙ୍କ ଦୟାରୁ ମୋ ଦେହ, ମାମାଙ୍କ ଦେହ, ବାବାଙ୍କର ବି ଦେହ ବହୁତ ଭଲ ଅଛି। ତ ସବୁ କହିବାକୁ ଗଲେ ଠିକ୍ ଠାକ୍ ହିଁ ଅଛି ଏବେ।
ଯାହା ହଉ ଜଗନ୍ନାଥଙ୍କ କୃପାରୁ ଏମିତି ସବୁବେଳେ ସବୁ ଏମତି ମଙ୍ଗଳମୟ ହଉ।
ହଁ ତ ସେଥିପାଇଁ ଏଥର ଜଗନ୍ନାଥ ଦର୍ଶନ ପାଇଁ ଯିବା। ଆଉ ଆପଣଙ୍କୁ ହୋଟେଲ ପାଖେ ଆପଣ ଭଲ ଭଲ ହେଇଯାଉ ବୋଲି ମୁଁ ଜଗନ୍ନାଥଙ୍କ ପାଖରେ କାମନା କରିବି। ଆଉ ସବୁ ଭଲରେ ହେଇଯାଉ ବୋଲି ମୁଁ ଚାହିଁବି।
ଧନ୍ୟବାଦ ଧନ୍ୟବାଦ ସାଇ ବାବୁ।
ଠିକ୍ ଅଛି ତ ମୁଁ ଆଜି ୟୁବରାଜ ଭାଇଙ୍କୁ ମୁଁ କଲ୍ କରି ଜଣେଇବି। ତାପରେ ଆମେ ଆଗକୁ ବଢିବା କାମ ସବୁ କରିବା ଆଉ। ଆଉ ଆପଣ କଣ କହୁଛନ୍ତି କିଛି?
ହଁ ମୁଁ ମଧ୍ୟ ସେଇଆ କହୁଛି ଯୁବରାଜ ବାବୁଙ୍କ ସହିତ କଥା ହେଇଯିବା ଦେନ ସେଠି ଆମେ ପୁରୀରେ ଆମର ଯୋଉ ହୋ ଟେଲ ଆମର ଯୋଉ ଚିହ୍ନା ଅଛନ୍ତି ତାଙ୍କ ଭାଇଙ୍କ ସହିତ ମଧ୍ୟ କଥା ହେଇଯିବା। ଆଉ ରଥଯାତ୍ରା ତ, ରଥଯାତ୍ରା ବାଇଦୱେ କେତେ ଦିନ ଅଛି ଆଉ?
ରଥଯାତ୍ରା ତ କହିବାକୁ ଗଲେ ମାସେ ପାଖାପାଖି ରହିଲାଣି। ଠିକ୍ ଅଛି ମୁଁ ଏ ବିଷୟରେ ଆପଣଙ୍କୁ ଆଉଥରେ କଲ୍ କରି ଜଣେଇବି ଆପଣ କିଛି କହୁଛନ୍ତି ଯଦି ମୁଁ ଏବେ କଲ ଟା ରଖିବି, ଆଉ ଯେବେ ଫ୍ରି ହେବେ ମୁଁ ଆପଣଙ୍କୁ କଲ୍ କରିବି?
ହଉ ହଉ ଠିକ ଅଛି କିଛି କଥା ନାହିଁ ଏବେ ଆପଣଙ୍କ କଲ ରଖନ୍ତୁ ଭାବନ୍ତୁ ବହୁତ ଚିନ୍ତାରେ ମାସେ ସମୟ ତ ଅ ଛି ଆମେ ନିଶ୍ଚୟ ଦେଖାହବା ଠିକ ଅଛି।
ଠିକ୍ ଅଛି, ଠିକ୍ ଅଛି ମୁଁ ରଖୁଛି।
ହଉ ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।